ହାଲୋ।
ହାଲ
କଣ କରୁଛୁ?
ଓ।
ହୁଁ ବାହାରକୁ ଆସେ। କଣ କରୁଛୁ? ହାଲୋ।
ଏ ଏଇଠି ବସି ହଁ ହାଲୋ।
ହୁଁ। ମୁଁ ତ ଏଇ ବସିଛି ଛାତ ଉପରେ ଏଇ ଛାତ ଉପରେ ବୁଲୁଛି।
ହୁଁ ଆଉ ବର୍ଷା? ବର୍ଷା ହଉନି କି?
ବର୍ଷାରେ ବୁଲୁଚି ବର୍ଷା ହଉଚି। ହାଲୋ ଏମିତି ପାହାଡା ଆଡୁ କଣ ଧଳା ଦେଖା ଯାଉଛି କିଲୋ। ଏ ପାହାଡ ଆଡୁ ଏମିତି କଣ ଧଳା ଦେଖା ଯାଉଛି?
ମେଗ
ଉଠିଲା ଭଳିଆ ଦେଖାଯାଉନି ଧୂଆଁ ଧୂଆଁ କୁହୁଡି ଭଳିଆ ଦେଖାଯାଉଛି।
ଆଲମ ବର୍ଷା ଯୋଉ ହେଇଛି ସଫା ଦେଖା ଯାଉଥିବା ଆକାଶ ଟା।
ନାଇଁ ପାହାଡ ଆଡୁ କେମିତି ଗୋଟେ ଧୂଆଁ ଧୂଆଁ ଭଳିଆ ଉଠୁଛି ତ ଉପରକୁ।
ଆଉ ଏତେ ଦିନ ଖରା ପାଇପାଇ କା ଅଛି ନା।
ହୁଁ।
ଆଉ କଣ ରୋଷେଇ କରିଥିଲୁ?
ଆଜି କରିଥିଲି ହେଇ ଭାତ। ପଣସ ଡାଲମା କେମିତି ଗୋଟେ ଦିଦି ତରକାରୀ ଭଳିଆ କରୁଛନ୍ତି।
ହୁଁ।
ଯୋଉ ବେସର ଦେଇକି ଭାଜିଥିଲି କେମିତି କୁ ପଣସ କୁ ମୁଗ ଯାଇ ଆଗ ଲୁଣ ହଲ୍ ଯୋଉ ସିଝା ହେଇ ଯିବ।
ହୁଁ।
ସିଝିଲା ପରେ ପିଆଜ ତାରେ ଯୋଉ ଜିରା ଫୁଟେଇକି ପିଆଜ ଅଦା ରସୁଣ ଜିରା କଞ୍ଚା ଲଙ୍କା ଛେଚିକି ସବୁରା ଫୁଟା ହବ କଷେ କି ତାର ମସଲା କସେଇକି ଜିରା ଗୁଣ୍ଡ ଧନିଆ ଗୁଣ୍ଡ ଲଙ୍କା ଗୁଣ୍ଡ।
ଫୁଟେଇବ ଫୁଟେଇକି ପୁଣି ମସଲା କଷେଇବ।
ନାଇଁ ଏରା ସିଝାଇକି ଥୋଇଥବ ମୁଗ ଯାଇକି ପଣସ।
ଟେ ପକେଇ ଶିଝେଇକି ତାକୁ ଥୋଇଦବା।
ସିଝେଇ ତାକୁ ଥୋଇଦବ ତାପରେ ସେଠୁ କଡେଇଟେ ବସେଇକି ତାପରେ ସେଠୁ ତେଲ ଦେଇକି ଜିରା ଦବ। ତେଲ ଜିରା ଦେଇକି ତେଲ ଜିରା ଫୁଟେଇକି ନାଇଁ। ପିଆଜ ଦବ ପିଆଜ ଦେଇକି ପିଆଜ ଅଦା ରସୁଣ ଜିରା ଲଙ୍କା ବାଟିକି ଥୋଇଥିବ ହେରା ଦବ। ତାପରେ ସେଥିରେ ଲୁଣ ହଳଦୀ ଲଙ୍କ କା ଗୁଣ୍ଡ ଜିରା ଗୁଣ୍ଡ ଧନିଆ ଗୁଣ୍ଡ ଚିକେନ ମସଲା ସବୁ ପକେଇକି କଷେଇ ଚାଲିବ ସାଧା ମସଲା କଷେଇବ। କଷି ଗଲା ପରେ ଏ ଡାଲି ଗୁଡା ଯେମି ଫୁଟାନ୍ତି ସେମିତି ଫୁଟେଇ ଦବା ତାପରେ ଫୁଟେଇ ଦେଇକି ଏ ଆଉ ଥରେ ବସେଇବ ଏରା ବସେଇବା ବାସ ଟେ ପୁଟେଗରା ଖଣ୍ଡ ତ ହେ ଆ ବଢିଆ ଲାଗୁଛି ଏମିତି ତରକାରୀ ଭଳିଆ ଲାଗୁଛି ଖାଇଲେ।
ହୁଁ।
ହୁଁ।
ହୁଁ ପଣସ ଆଣିଥିଲି କେତେଟା କି?
ପଣସ ଗୋଟେ ଆଣିଛନ୍ତି ବଡଟେ ଯେ ପାଚିନୀ ହେଡା ଯୋଉ ଖଜା ପଣସ ଯୋଉ କହୁନାହାନ୍ତି।
ହୁଁ।
ହେଲା ହେରା ପାଛିନି ପଚିବ। ଆଉ ଏରା ପାସ୍ ଯୋଉ କଞ୍ଚାଟେ ଆଣିଥିଲେ କାଟିକି ତାଙ୍କ ଘରଠୁ।
ଓହୋ। ଆ କାଲି ଆସିଲେ ତାହେଲେ ଆଉ।
ହଁ କାଲି ଆସିଲୁ ହାରି।
ହୁଁ ଆଉ ଘରେ ସବୁ କଣ କରୁଛନ୍ତି?
ହୁଁ। ଘରେ ସବୁ ଖାଇକି ଶୋଇଲେଣି ମ।
ହୁଁ।
କୁ ଆସେ ଭୟେସ କଟୁଛି।
ଉଁ ବାହାରେ ଅଛି ବୋ ଆଁ
ହୁଁ ହୁଁ।
ନେଟୱର୍କ ଠିକ୍ ରେ ଇଏ ହଉନି ଆଉ।
ହୁଁ ଉଁ।
ହୁଁ। ଆଉ ନୂଆ ଜିନିଷ କଣ ଜାଣିଚୁ?
ନୂଆ ଜିନିଷ ଆଜି ଏଇଟା କଲେ ଯେ ଏଇଟା ଜାଣିଲି। ଆଉ ମୁଁ ଥରେ ଯୋଉ ବୁଟ ଜାଇକି ଯୋଉ ଘାଣ୍ଟ କରେନି କହୁନି ମାଛ ଗୁଣ୍ଡ ଖାଲି ବୁଟ ଜାଇକି ମାଛ ମୁଣ୍ଡ ଆଳୁ କଖାରୁ କିଛି ପଡିବନି।
ଆଉ?
ନାଇଁ ବୁଟ ଯାଇ ନୁହଁ ଦିଟା ସିଟି ଦେଇକି ଓହ୍ଲେଇ ଦଉ ମାନେ ଟିକେ ଦର ଦର ସିଝିଲା ଭଳିଆ ହେଇଥିବ।
ହୁଁ ହଁ।
ତାପରେ ସେଠୁ ମସଲା ଯେମିତି ପିଆଜ ଅଦା, ରସୁଣ, ଜିରା, ଲଙ୍କା, ଟମାଟ ସବୁ ଯେମିତି ପେଷ୍ଟ ହବା କଥା ହବ ହେରା ସବୁ କଷେଇବୁ କସିଲା ପରେ ମାଛ ମୁଣ୍ଡ ଯୋଉ କରାହେଇଥିବ ମାଛ ମୁଣ୍ଡ ଯୋଉ ଛଣା ହେଇଥିବ
ଆ ମାଛ ମୁଣ୍ଡ ହଉ କି ଲାଞ୍ଜ ହଉ, ଲାଞ୍ଜ ହଉ କି ମୁଣ୍ଡ ପାତ ଯିଏ ଯାହା ପକେଇବ।
ହଁ, ଗୁଣ୍ଡ କରିକି ଗୁଣ୍ଡ କରିକି
ହଁ।
ଛେଚିକି ମ ପିଥା ପାତିଆରେ।
ହଁ, ମ।
ଛେଚିକି ତାପରେ ଏ ମସଲାରେ କଷା ହବ ଯେମିତି ତେଲ ବାହାରିଲା ପର୍ଯ୍ୟନ୍ତ ହେଲା କି?
ହଁ।
କଷା ହବ ହେରା ଟିକେ କଷିଗଲା ଖୁଣୁ ତାପରେ ପକେଇଦବ କଣ ବୁଟ ଜାଇଗୁରା ବୁଟ ବୁଟ ଜାଇ ପକେଇକି କସେଇବ କସେଇବ ତାପରେ ଯେତିକି ଅଳ୍ପ ଦେଖିକି ପାଣି ଦବା କଥା ହେତିକି ପାଣି ଦିଆହବ ହେଲା ଆଉ
ହଁ, ଆଉ ତଡକା କରୁଚୁ?
ହୁଁ ତଡକା କରିଚି।
ଅଣ୍ଡା ତଡକା
ହୁଁ।
ଅଣ୍ଡା ତଡକାରେ ଅଣ୍ଡାଟା କେତେବେଳେ ପକଉ?
ଅଣ୍ଡା ଟା ଯୋଉ ବୁଟ ଜାଇ ତ ଆଗୁଆ ସିଝା ହେଇଯାଇଥିବ। ଏ ବୁଟ ଜାଇକୁ ତଡକା ଦେଇ
ତଡକା ଯାଇ ତ ମିସ୍କି ମିଳୁଚି ଯିଏ ଯାହାକୁ ବୁଟ ଜାଇରେ ଖାଲି କରିବ
ହଁ, ତଡକା ଜାଇ ତ ସିଝା ହେଇଥିବ ଅଣ୍ଡା ଭୁଜିଆ କରିକି ଥୋଇଦବ ତାପରେ ହେଠୁ ମସଲା କସି ସେଇକି ଯୋଉ ଏରା ପକେଇବ ଯୋଉ ସିଝା ଜାଇ ଗୁରା ଏରା ପ ପକେଇ ସାରିକି ତାପରେ ସେତେବେଳେ ତ ଅଣ୍ଡା ପକେଇବ ହେଇ ଆସିଲା ବେଳକୁ ଟିକେ ଅଣ୍ଡା ପକେଇକି ଆଉ ଟିକେ କସେଇବ କସେଇକି ତା ପାଣି ଦବ ପାଣି ଦେଲା ତହରା ଅଣ୍ଡା ତ ଆପେ ଭିତରେ ଥିବ ଆଉ ଯଦି କିଏ ସକାଳ ଓଳି ଚିକେନ କରିଥିବ ଯଦି ଝୋଳ ହେରା ବଳିଥିବ ଯଦି ହେ ପାଣି ବେଶୀ ନ ଦେଇକି ସେଇ ଝୋଳ ହରା ଦବନି ତାହେଲେ ବଢିଆ ଲାଗିବ। ଧର ଚିକେନ ଆଗ କରିଚ ସକାଳର ଝୋଳ ବଳିଚି ବଳିଚି ହେଇ ବୁଟ ଜାଇ ଘାଁ ଯୋଉ ବୁଟ ଜାଇ ଯୋଉ ଅଣ୍ଡା ତଡ଼କାରେ ବେଶୀ ପାଣି ନଦେଇ ଯଦି ଝୁଳ ଓରା ଦେଇଦବ
ସେ ଗୋଟେ ମସଲାର ବାସ୍ନାନା ଆଉ ସେ କଷିକି କଷିକି ଥିବ।
ହଁ, ହଁ, ହଁ।
ହଁ। ଅଣ୍ଡା ତଡକା, ଅଣ୍ଡା ତଡକା କୁ ତତେ ନାନ ଖାଇବା ଭଲଲାଗେ? ହ୍ୟାଲୋ।
ଓହଁ ନାନ ଅଣ୍ଡା ତଡକା ମସଲା ନାନ ଅଣ୍ଡା ତଡକା ଏଇ ନାନ ଅଣ୍ଡା ତଡକା ଏମିତି ସବୁ ଓ ଭଲ
ହୁଁ ଚାଲି ଯିବା ଥରେ ଦଶ ଫଲା ନାନ୍ ତଡକା ଖାଇକି ଆସିବା ବଢିଆ ପାଗ ଦେଇଚି।
ହୁଁ ହେରା ରାତିରେ ରାତିରେ ହୋଉଚି ଦିନରେ ନାଇଁ।
ହଁ ପରା ରାତିରେ କାଲି ଭଲ ପାଗ ଦେଇ କିଛି ରୋଷେଇ ନ କରିକି କିଣିକି ଆଣିକି ଖାଇଦବ।
ଉରି ମାଇଁ ଘର ପୂଜା ବୁଲୁଚି ଛାତ ଉପରେ ଯ ଡାକୁଚି, ସି ଗୋଟେ ପେଣ୍ଡୁକୁ ଗଞ୍ଜି ପିନ୍ଧି ମୁଁ କହୁଚି ଏ ଗୋରା ପୁଅ ଟା କିଏ ତାଙ୍କ ସହି ରେ। ମାନେ ଗୋରାଟେ ନୁହଁ କି ସେ ଗୋଟେ ହାଫ ପ୍ୟାଣ୍ଟ ଟା ଜଙ୍ଘ ଯାଏ ପିନ୍ଧିଚି।
ହୁଁ
ହଁ ମୁଁ ଜାଣିପାରିଲିନି ମୁଁ କହିଲି ପୁଅ ଟା କିଏ?
ହୁଁ। ହଁ ବଲ ଆଉ। ତାହେଲେ ରୋଷେଇ ବାସ ସାରିକି ଖାଇସାରିଲାଣି।
ହଁ ରୋଷେଇବାସ ସରିିକି ଖିଆ ପିଇଆ ସରିକି ମଜା ଧୁଆ ସବୁ ସରିଲାଣି, କାମ ଶେଷ ଆଉ ଖାଲି ଶୋଇବା କାମ ଟା ବାକି ରହିଲା।
ହୁଁ ଏ ବର୍ଷା ତ ବର୍ଷା ଦିନକୁ ହଁ ହଁ ହାତ କେମତି ଭଲ ଲାଗୁନି।
ହୁଁ।
ଶୀତ ଦିନେ ହେମତି ଶୀତ ହେଲେ ଭଲ ଲାଗୁନି, ଗରମ ହେଲେ ଭଲ ଲାଗୁନି ତାହେଲେ କୋଉଟା ଭଲ ଲାଗିବ କେଏତି
ସେଇଆ ପରା।
ହଁ କିନ୍ତୁ ସବୁ ଋତୁ ଟା ଭଲ।
ହଁ।
ହୁଁ। ସକାଳେ କଣ ଖାଇଥିଲୁ?
ମୁଁ ସକାଳୁ ସେଓ ଖାଇଥିଲି।
ହୁଁଉ ରାତି କ ଆଜି କ ରୁଟି ନା ଭାତ?
ହଁ ରୁଟି କରାହବ। ମୋ ଦେହ ଭଲ ନଥିଲା ବୋଲି କାଲି ନାଇଁ କାଲି ଆଉ ପର ଦିନ ଦି ଦିନ ରୁଟି କରିନି ନହେଲେ ସବୁଦିନ ରୁଟି ହଉନଥିଲା କି ଆଜି ଏଠି କରିବି ଆଉ। ତଥାପି ଆଜି ବି ଦେହ ଟା ଭଲ ନାହିଁ ଭଲ ଲାଗୁନି ମତେ ମୁଁ ବସି ପାରୁନି ମେନ।
ତ ଯାହା କରିବେ
ହଁ ଆ କରିଦେବେ।
କାଲି ଦେଖୁନୁ ଏମିତି ବର୍ଷା ହେଲା ଯେ ମୁଁ ଗୋଟେ ଭୋଜି ଖାଇବାକୁ ବାହାରିଥିଲି ଯିବି ବୋଲି ଆଉ ଯାଇପାରିଲିନି ଆଉ ଏଇ ଗାଁ ପାଖରେ। ଖ ବୋଲି ଦୁଃଖ ବୋଲି। ଏ କ ଜଣେ କିଏ ପୁଅ ଲାଖେ କରୁଚି ତ। ସେ ଡାକିଥିଲେ ବୁଆ ହାଗା ଦେଇଥିଲେ। ଗୁଆ ଦେ ସେ ଗୁଆ ଦେଇଥିଲେ ତ ଡାକିଥିଲେ ଯିବାକୁ ଯେ ବର୍ଷା ତ ଛାଡିଲାନି ଆଉ ପିଲା ଟା ଧରିକି କୁ ଯି ଭଲ ଭଲ ଭୋଜି କରିଥିଲେ ଯେ। ଭଲ ଭୋଜି କରିଥିଲେ। ଭାତ କରିଥିଲେ ଡାଲି କରିଥିଲେ ଘାଣ୍ଟ ତରକାରୀ ମାଛ ମୁଣ୍ଡ ହବା ପକେଇକ ତରକାର ତରକାରୀ।
ହ
ଆଉ ମାତ୍ ମାଛ ଫ୍ରାଏ କରିଥିଲେ, ଆଉ ପୋଟଳ ପନିର କରିଥିଲେ, ପାମ୍ପଡ଼, କେ
ଓହୋ! ଆଉ ଡୁଗୁଲକୁ ଛାଡିଦେଲୁନି ବିଭୂତି ଭାଇଙ୍କ ସାଙ୍ଗରେ ଖାଇକି ଆଇଥାନ୍ତା।
ଜିଲ
ହୁଁ।
ହଁ, ନଅଲେ ମୁଁ ତ ଜିମିନି?
ହଁ, ଆ ଡୁଗୁଲୁ ଗଲାନି।
ବର୍ଷା ଆସ୍ ତି ଦିନ ପହଂ
ଏଇ ବର୍ଷା ପାଗରେ ତାକୁ କେ ନେଇକି ଯିବ। ଛୋଟ ଛୁଆ ଟାକୁ, ତାକୁ ନେଲା ମାନେ ଥଣ୍ଡା ଜର ହବ କି ନାଇଁ?
ବୁ ବାରି ତାରି ମୁଁ, ଯେ ଯାଇନୁ ବୋଲି ଭୋଜି ଦେଇଥିଲେ ଟିକେ ଟିକେ। କିଏ ଯାଉଛି ଆଉ ବର୍ଷା ପାଗରେ! ଘରେ ବସିକି ଖାଇଦିଅ। ମୁଁଇ ଭାତ ହାଡେ ରାନ୍ଧିଛି, ଦେଖିଲାଆଳକୁ ଭୁଜି ଖାଇ କଲେଜ, ନାଇଁ ନାଇଁ ତୋଫା ଯାଇଥିଲା।
ହଁ, ହଉ ମ ଯାଆନ୍ତୁ। ଭେଜିଟା ହଉଥିଲା ଆଉ। ହୁଁ।
ମ ଆମ ଗାଁ ରେ ହେଇଥିଲା ପରଅଦିନ ଭୋଜି ନା! ବୁଧବାର ଦିନ ଆମ ଗାଁରେ ଭୋଜି ହେଇନଥିଲା?
ହଁ, ସାଇ ଭୋଜି ହୋଇଥିଲା ଭାତ, ଡାଲି, ଖଟା ଆଉ ପାମ୍ପଡ଼, ମାଛ ମୁଣ୍ଡ ଘାଣ୍ଟ, ଖିରି।
ହୁଁ, ହଁ।
ହୁଁ। ଏଥର ଭଲ ଠାକୁର ଅଣସର ଘରେ ରହିଲେ ବି! ଗରମ ହବନି।
ହଁ, ବର୍ଷା ତ ପ୍ରଥମରୁ ହେଲାଣି, ରଥଯାତ୍ରା କୋଉ ଦିନ କେଆଣି?
ଜୁଲାଇ ଷୋହଳ ଆଡକୁ ତ କହୁଛନ୍ତି।
ହଁ, ଅଁ ଜୁଲାଇ ଷୋହଳ ଆଡକୁୁ?
ହଁ, ମଁ ଏଇଟା ତ ଜୁଲାଇ ମାସ ଚାଲିଛି। ଆଉ ତ ରହିଲା -ଆ
ହୁଁ, ହଁ। ହ ହଉ ଆଉ। ଅଉ ହଁ, ହଉ ବର୍ଷା ଆଉ।
ହଁମ ବର୍ଷା ଦିନ ବର୍ଷା ହବନି କେଁ ତି?
ଆଉ, ରଥଯାତ୍ରା କୁ ପୁରୀକି ଯାଇ ହେଲାନି ତ ଆଉ?
ହୁଁ।
ହୁଁ। ହଁ, ହଉ ଆଉ। ହଁ, ହଉ ହଁ।